ହ୍ୟାଲୋ। ହଁ ହଲୋ ଆମ ଘର ରୁଟି ସରିଗଲାଣି।
ହଁ ହଁ।
ହୁଁ ହୁଁ ହୁଁ ଆମର ରୁଟି ସରିଲାନି ଆଉ ମୋ ହଜବେଣ୍ଡ ତ ମାନେ ତରକାରୀ ଦେଇକି ରୁଟି ଖାଇ ଖାଇବା ପାଇଁ ଇଚ୍ଛା କରନ୍ତିନି ହେଲା।
ହଁ ହଁ ହଁ।
ହଁ ସିଏ ଟିକେ ମିଠା ହେଲେ ସି ଖୁସି ଖୁସିରେ ରୁଟି ଖାଇଦିଅନ୍ତି। କେ ହେଲା। ଯେହେତୁ ସି ଆଜି ଲଞ୍ଚ କରିନାହାନ୍ତି ଘରେ ବାହାରେ ଖାଇଥିଲେ ସିଏ ତ ସିଏ କହିଲେ କି ପଖାଳ ଖାଇବେ ଗରମ ପଖାଳ। ହେଲା ଆଉ ଯେହେତୁ ଶସୁର ଅଛନ୍ତି ହୁଁ ଶ୍ୱଶୁର ଅଛନ୍ତି ଶ୍ୱଶୁର ଖାଇବେ ଆଉ।
ହଁ ହଁ।
ହୁଁ ଶାଶୁ ନାହାନ୍ତି ତାଙ୍କ ବାପା ଘରକୁ ଯାଇଚନ୍ତି। ଆଉ ଆମେ ଆଉ‌ ରୋଷ୍ ହୁଁ।
ଏ ରଜ ପାଇଁ ଯାଇଛନ୍ତି?
ନାଇଁ ଆମୋର ରଜ ପାଇଁ ନୁହେଁ ଏମତି ସେ ଯାଇନାହାନ୍ତି ବହୁତ ଦିନ ହେଲାନି। ଆ ବାପା ଘରେ ତାଙ୍କର ତ କେବଳ ଭାଇ ଭାଉଜ ଅଛନ୍ତି ଯାଇଚନ୍ତି ତାଙ୍କ ପୁତ୍ରା ଡାକିଲେ ପାଇଁ ଯାଇଚନ୍ତି। ଆମୋର ଟିକେ ଏପଟେ ର ରଜ ଟିକେ ଏତେ ସେଲିବ୍ରେଟ କରାଯାଇନି ହେଲା କି। ସେପଟେ ତମର ସେପଟ ର ଯୋଉ ହିସାବରେ ସେଲିବ୍ରେଟ କର ଆମର ପଟେ ପାଳା ଯାଇ ଯେ ନା ଏତେ ନୁହେଁ।
ଅଁ ହଁ ଆଚ୍ଛା ବହୁତ କମ୍ ଆଉ।
ହୁଁ ହୁଁ ହୁଁ। ଦୁର୍ଗା ପୂଜା ଟା ଚାଡିଆଡେ ଆମେ ପାଳୁ ହେଲା କି ବାକି କାଳୀ ପୂଜା ଦୁର୍ଗା ପୂଜା। ଆଉ ଯୋଉ ଆଉ ସବୁ ବାକି ରଜ ଟା ଆମର ଏପଟେ ସେତେ ପାଳନ୍ତିନି। ଏବେ ତଥାପି ଆରମ୍ଭ କରିଦେଇ ସାରିଲେନି ଏବେ ଯୋଉ ସୋସିଆଲ ମିଡିଆ ହେଇଚି। ଏବେ ସବୁ କାରା କମ୍ ସବୁ ଝିଅ ମାନେ ଆଉ ଆରମ୍ଭ କରିଦେଇ ସାରିଲେନି ହେଲା କି।
ହଁ।
ହଁ।
ତ
କଣ କହିଲ? ହୁଁ ମୋର ହେଇନି ବୋଧେ ସେଇଥିପାଇଁ। କଲ କଲି ବୁଝିପାରୁଚ। କଣ କହିଲ?
ମୁଁ କହିଲି ଛୁଆ କାନ୍ଦିଲାଣି ତ ରଖୁଚି।
ହଉ ହଉ ଠିକ ଅଛି।
ହଉ ମା।